ହ୍ୟାଲୋ।
କଣ କରୁଛ?
ଓହ ଲୋ। ଏଇ ଖାଇବାକୁ ଦଉଥିଲି ତାଙ୍କୁ ବାଦାମ ଦିଟା ଛଡେଇକି ଦେଲି। ସେ ଖାଇଲେ। ଖାଇକି ଆଇଲି।
ଆଉ ଗରମ ଟା କେମିତି ହଉଛି?
ଏ ଭଗବାନ ଭଗବାନ। ଏ ମାନେ ଆଇଲା ବୋଧେ ସେଇ ଯୋଉ- ମାସ ମାସ ସାରା ହଉଥିଲା ଯେତେବେଳେ ରଜ ହ ସେ ପଟେ। ଆଜି ଏତେ ଗରମ ହଉଛି।
କାଲି ବର୍ଷା ହେଇକି ବି କିଛି କାମ ଦେଲାନି।
ନା ନା ଇଆଡେ କମ୍ ମେଘ ହେଇଛି।
ନା କାଲି ଆମ ଏପଟେ ଘଣ୍ଟେ ଭଳିଆ ହେଇଛି।
ଘଣ୍ଟେ ବା ସିଆଡେ ଢାଳିଲା ଇଆଡେ ଅଳ୍ପ ହେଇଛି।
ତମେ ଥିଲ ନା ପଳେଇଥିଲ।
ପୁଅ ଆଜି ଆସି ପହଞ୍ଚିଥିଲୁ ରାତି ଆଠଟାରେ।
ଉହୁଁ ଆଜି କଣ ରୋଷେଇ କରିଛ?
ଆମର ଆଜି କଣ ଶାଗଭଜା ପୋଇତରକାରୀ।
ହୁଁ ଭଲ ତମର ପୁରା ଭଲଖାଦ୍ୟ ଗୁଡା। ଯୋଉଟା ଦେହ ପାଇଁ ଭଲ।
ହଁ ଏ କଣ ଖାଇଲେ ନା ଉଠିପଳେଇଲେ ବୋଧେ ଟିକେ ଭଲ ଲାଗୁନ କଣ।
ତାପରେ ଏଠି ଆଉ ଗୋଟେ ଜିନିଷ କଣ କହିଲ ପୁଅ ପିଲା ତାପରେ ଆଇଁଷି ଲୋକ। କହିଲେ ଏ ଟିକେ‌ ରୁଚିବନି।
ହଁ ସେ ଆଇଷ କଥାାରୁୁ ମନେ ପଡିଲା। କାଲି ଆମର ମାଛ ହେଇଥିଲା ଘରୁ ଗଲାବେଳେକୁ।
ହୁଁ।
ରଗେଇଲେ। ମଟନ୍ ହେଇନି ମଟନ୍ ହେଇନି ମୁଁ ଖାଇବିନି। ଡାକି ଡାକି ଜମା ଶୁଣଲେକିଲ ଆସିଲେନି କି ଖାଇଲେନି।
ହୁଁ।
ହେଲା ମତେ କହିଲେ ଆସିଲେ ବାଟରେ କହିକି ଆସିଲେ ବା କହିଲେ ଆଉ ତମ ଘରେ ଆଉ ଯେବେ ବି ଜିମି ତମ ଘରେ ଆଉ ପାଣି ପିଇବିନି କି ଖାଇବିନି ମୁ କହିଲି ହଉ।
ହୁଁ ହୁଁ ଆଇଁଷଟାକୁ ଏମିତି ସବୁବେଳେ ଖାଇବା ଟା ଭଲ
ସବୁବେଳେ ଆଇଁଷ ନୁହଁ ମୋ କହିବା କଥା ଚିକେନ ହଉ ମାଛ ହଉ ସେମାନେ କରିଦେବେ ତ ତମେ ଖାଇବ କି ଚିଙ୍ଗୁଡି ହେଲା ସିଏ ଗୋଟେ ଲୋକ ସାଧା ବାରିରେ କହିବେ ଯୋଉ ଛତୁ ଆଉ ଆଇଁଷ ବାରରେ ମଟନ ଏଟା କିଏ ବୁଝିବ?
ହୁଁ।
ମଟନ କୋଉ କମ ମଟନ କୋଉ କମ ପଇସା ନା ମାନେ କୋଉ ଅଳ୍ପ ଆଣିଲେ କୋଉ ହେଇଯିବ କି କେଜିଏ ନ ଆଣିଲେ ଘର ଏତିକି ଲୋକ ଅଛ ହବନି ତାହାଲେ ସବୁ ଆଳୁ ଦେଖିବୁ ନା ଆଉ ତା ଦେହରେ ଯୋଉ ମସଲା ମସଲି ଲାଗିବ
କିଲେ ଆଣିଲେ ତ ସାଢେ ସାତଶହ ପଡୁଛି ନା କଣ
ଏଠି ଯୋଉ ଏ ଠ ସେଠି ଛଅଶହ ପଚାଶ ନା ଛଅଶହ ନେଉଛି।
ଆମହର ଏପଟେ?
ଏଇ ଆମ ଯୋଉ ଏଠି ମ ଯୋଉ ସେପଟ ଛକରେ କତିରେ ମଟନ ଛକ ନୁଁହ ମ ଆମର ସେପଟେ ବରୁଆ ଛକ।
ଓହୋ ତୁ କ ଏତେ କମ୍ ଲୋ?
ହଁ ବା ସେପଟେ କମ ଦଉଛିଲୋ କମ ଦେଲୋ କମ ଜମା ଭଲ ଦଉନି।
ହଁ ସେଇଟା ହେଇଥିବ କଥା
ହାଲୋ ଆମର ଇଆଡେ ଯୋକଡିଆ ଲାଇନି ଆଡେ ସାତ ସାତଶହ ସାତଶହ ପଚାଶ ଏମିତି
ହୁଁ ଆମ ଏପଟେ ତ ସେଇଆ ରେଟ ନୋଉଛି। ଆଉ ଦେହ ଭଲା ନା?
କାଲି ଆସିଲି ଯାହା ମୁଣ୍ଡ ହେଲା ମାନେ ଆସିଛି ତ ଲୁଗା ପା ପାଲଟିନି ଶୋଇଛି।
ଏଇ ଯୋଉ ଖରାରେ ଚାଲି ଚାଲିକା ଗଲୁନି ଚାଲି ଚାଲିକା ଆଇଲୁନି ନା
ସେଇଟା ତ ଆଉ ମୋ ବୋଉ ବା ସେମିତି ବୋଉ ଫୋନ କରିଥିଲା ବା କହିଲା ଝିଅଲୋ ମୁଣ୍ଡ ଏଇଖୁଣି ବୋଉ ସାଙ୍ଗରେ କଥା ହଉଥିଲି। ବୋଉ କହିଲା ଝିଅ ଲୋ କାଲି ଯୋଉ ଖରାରେ ଏମିତି ମୁଣ୍ଡ କଣ ହେଲା ଯେ ମୁଁ ଶୋଇଛି ଆଉ ଖାଇନା ରାତିରେ ସେମିତି ଶୋଇଛି।
ହୁଁ। ଗରମ ଟା ପାଇଁ ଏଇ ଯୋଉ ତାପମାତ୍ରା ଟା ଅଧିକ ରହୁଛି। ଖରା ତ ଯାହା ହଉଛି ଯୋଉ ଗୁଳୁଗୁଳି ଆଉ ତାପଟା ଅଧିକ ହଉଛି। ଆମ ଗ ଗଛଫଛରା କାଟିଦେଲା ପରେ ଏଇ ଯୋଉ ଆମେ ଦେଖିବ ଖୁଆଇଖିଆରୁ ହରିପୁର ପନ୍ତ କେତେ ଗଛ କାଟି ଦେଇଚନ୍ତି କୁହନି।
ହଁ। ଏବେ ଏଇ ମଝିରେ କିନ୍ତୁ ଗୋଟେ ବଢିଆ ଅଛି ଧାଡି ଧାଡି ଗଛ ମୁ ଆଙ୍କୁ କହିଲି ଏଇ ପଟେ ବଢିଆ ଗଛ ଅଛି ଟିକେ ଅ ଧୀରେ ଧୀରେ ନେଇକି ଚାଲ।
ତମ ଘରକୁ ଗଲାବେଳେ?
ହଁ ଏପଟ ମାନେ କୁଆଖିଆ କ୍ରସ କରିକି ଆଗକୁ ପଳେଇଆସିବ କୋଳଥଳ ତା ଆଗକୁ ବଢିଆ ଗଛ ଗୋଟା ଲାଇନ ଲାଇନ୍ ବାଏ ଖାଲି
ଉହୁଁ। କୋଳଥଳ ମୁଁ ଜାଣିନେଇ ବାକି ମଧୁବନ ଲାଇନର ନା
ହଁ।
ସେଇଆଡେ ବି ପୁରା ଗଛ ପ୍ରବଳ ପୁରା ଧାଡି ଧାଡି ହେଇକି। ସେଗୁଡା ବଢିଆ ଲାଗିବ ପବନ ଟା ତ ପୁରା ବିଲ ଚାରି କଡ ଆଉ ପବନ ଟା ତ ତ ସେ ଭଳିଆ
ମୁଁ କହିଲି ମୁଁ କହିଲି ଏଠି ଗୋଡ଼ କାମ କଲେ ହୁଅନ୍ତା ଏଠି ସପ ପକେଇ ଶୋଇପଡ଼ିଲେ ହୁଅନ୍ତା। ଆଉଠୁ ଖୁସି କହୁଛି, ଯାହା ଟ୍ରକ୍ ଆସିବ ତମ ଉପରେ ଚଢେଇ ଦବ। ସବୁ କ
ଶାନ୍ତିରେ ରହିବ। ଆମ ଏପଟେ କଣ କହିଲ ସବୁ ଜାଗା ସର୍ଟକଟ, ତମ ଏପଟେ ବି ଟିକେ ଗୋଟେ ପ୍ରକାର ଅଛି। ଚା ମ ଏପଡେ ଜାଗା ସଟକଟ କୁ ସବୁଆଡେ ଗରମ।
ହଁ
ଗରମ, ଖରା, ତାପରେ ଆମର ଆଉ ଗୋଟେ ପ୍ରୋବ୍ଲେମ ଅଛି। ହଁ ତମ ଦେଇ ମାନଙ୍କର ତ ଗୋଟେ ଦିଟା ଘର ହେଲା ଆଉ ଜାଗା ନାହିଁ ଘର କରିବାକୁ। ମାନେ ରୁମ୍ କଥା କହୁଛି, ଜା ହଉ ଆମର ଟିକେ ଦି ଚାରିଟା ରୁମ୍ ହେଇଯାଇଛି।
କାଲି ଆମ କହିଲା ଆମ ବାବୁନୀ ଖାଉଥିଲା। ମୁଁ ତ ଗଲେ କଲ୍ୟାଣୀ କୁ କହିବୁ, ସରିଲା ସବୁ ପ୍ର୍ରହମାଣ୍ଡ ମୁଁ କହିଲି ଆଉ ବାବୁନି ଆଉ ଆମ ପୁଅ, ଦେଇ ପୁଅ
ହଁ ହଁ ହଁ ରୁଦ୍ର ହୁଁ
ମୁଁ କହିଲି, ଆଉ ବାବୁନୀ, ବାବୁନୀ ଖାଉଥିଲା ମୁଁ କହିଲି ବାବୁନୀ ଆଉ ତୁ ଏମିତି କଣ ଖାଉଛୁ, ଭଲସେ ଖାଉନୁ, ହେଠୁ ଦେଇ କହିଲା -ସିଏ କହୁଛି କଣ? ହଁ ବାହା ହବ।
ହ
ମୁଁ ତାକୁ କହିଲି ଆଉ ବାବୁନି ବାହା ହବୁ, ହେଲା। ମୁଁ କହିଲି, ବାବେନି ତୁ‌ ବାହା ହବୁ, କହୁଛି ହଁ ମୁଁ କହିନି, କଣ ଆଉ ତୁ ଏବେ ବାହା ହବୁ? ଆଉ କଣ କହୁଛି, ମୁଁ କଣ ଭଲ ପାଇମି, କହିଲ ମୁଁ ବଡ ହେଲେ ଭଲ ପାଇମିନି, ମତେ କହୁଛି କହୁ ମୁଁ ବଡ ହେଲେ ଭଲ
ଏବେ ବାହାହବ, ବଡ ହେଲେ ଭଲ ପାଇବ।
ହଁ ମୁଁ କହିଲି, କଣ ତୁ ବଡ ହେଲେ ଏଇ କୁଣ ଗଟେ ବାହାଘକଆଉ ଗୋଟେ ବଡ ହେଲେ କ କିଲ ନା ଆମ କ ଏଇୁଣ ବାହା ଆମି ମୋ ବଡ ପାଇଲେ ବଡ ହେଲେ ଭଲ ପାଇବେ ବାହେଁମି ହେଲା, ମୁଁ କହିଲି -ଆଉ ତୋ ବାପା କୁ ପଚାରିବୁ ନା, ତୋ ବୋଉ କୁ ଭଲ ପାଇକି ବାହା ହେଇଥିଲା ନା
ଜ ହିନ୍ଦ
ଆଉ, ଆଉ କିଛି କହିଲାନାଇ, ମୁଁ କହିଲି ତୁ ଏଡେ ଅଲଜା ତୁ ଆଜ ଏମିତି ହେଲୁଣୁ କିଏ ପାଠ ସାଠ ପଢିକି ବଖରେ ଘରେ ତମେ ରହୁଛ ତମର ଚିନ୍ତା ରହିବା ଦରକାର, କେମିତି ଆମେ ପାଠ ପଢମୁ, କି ଗୋଟେ କଣ କରିବୁ
ଆକ୍ଚୁଆଲି ଜିନିଷ କଣ ହଉଛି, କହିଲେ ତା ମା କଣ କହମି, ଝିଅକୁ କହିବ ତୁ ଭଲ ଘର ଦେଖିକି ଇଏ କରିବୁ। ଆଉ ଭଲ ଇଏ ଦେଖିବୁ, ସିଏ ଦେଖିବୁ ବାହାର କଥା, କହିବା କଥା ଏଇ ମାଇ
ବା ଥିବାର ନା, ନା ସେଇ ଯୋଉ କଥାଟା ବର୍ତ୍ତମାନ ଛୁଆ ମାଇଣ୍ଡ ରେ ପସେଇବା ଅପେକ୍ଷା, ସେଇ କଥା ଟା ବଡ ହେଲେ ତାଙ୍କର ସଣ ନିଜ ଜାଣି ପାରିବନି, ଦେଶ ଦୁନିଆ ଭଲ ମନ୍ଦ ଦେଖିକି, ପଚିଶ ବର୍ଷ ଯେତେ ବେଲେ ସେ ଗୋଟେ ଝିଅ ସେ ବାହାହବ, କୋଡିଏ ବର୍ଷରେ ହେଲେ, ତାର ଜ୍ଞାନ ତଳକୁ ପାଇଯିବ ଯେ- ସେ ଗୋଟେ କଣ ଭଲ ମନ୍ଦ କଥା ତାର ମାଇଣ୍ଡରେ ବଜିବ, ସେଇଟା ତାକୁ ଆଯ୍ୟ ହ କହିବାରେ କଣ କାମ?
ମୋ ହିସାବରେ ଏଇନା ଦେଖ, ତମର ଯୋଉ ଅସୁବିଧା ଟା ହଉଛି, କେତେ କଷ୍ଟରେ ବାପ ପାଠ ପଢୁଉଚନ୍ତି, ଭଲ ମନ୍ଦ କରୁଛନ୍ତି। ସେଇ ଜିନିଷ ଗୁଡା ତା ମାଇଣ୍ଡ ରେ ପୁରେଇବା ଦରକାର, ବାପା କେତେ କଷ୍ଟରେ କାମ କୁ ଯାଉଛନ୍ତି, ପାଠ ପଢଉଛନ୍ତି, ସେଇଗୁଡା ଉପରେ କଣ କରିବା ବାପା ନା କେମିତି ରଖିବା ଦରକାର, ସେଇ ଜିନିଷ ପୁରେଇବା କଥା। ନିଁ ଯୋଉ କଣ୍ଢେଇ ନୁହଁ କଣ୍ଢେଇ
ହଁ।
କଣ କୁହନି ସିଏ ପାଠଶ ପଢୁଚି ପଢୁଚି ସି ପ୍ଲସ ଟୁ ପରେରେ କହିଲା ଆଉ ମାମା ଦିଦି କଣ କଣ କରିବି ପାର୍ଟ ଟାଇମ୍ ଆଉ କଣ କରମୁ କେମିତି କଣ ଟିକେ ଶୀଘ୍ର ଇନକମ କଲେ ବାପାକୁ ଟିକେ ସପୋର୍ଟ କରିମି
ଆହ।
ତ ତା ମାଇଣ୍ଡରେ ସ୍ଥିତା ମା ବାପା ଯାହା କୁହନ୍ତୁ ତା ମାଇଣ୍ଡ ଟା ସେତିକି ଅଛି ନା
ହଁ।
ତାଙ୍କ ଛୁଆ ଭଲ ଲାଗନ୍ତି। ଛୁଆ ସବୁ ଗୁଡା ଭଲ ଉଁ ଖାଲି ମା ଟା ଭଲ ନୁହେଁ ଆଉ ଆଉ ରାନୀ ରୁଦ୍ର ରୁଦ୍ର ଏବେ କି କଥା କହୁଚି ଲୋ
ତାକୁ ମୁଁ ଯଦି ରୁହନ୍ତି ଆଠ ଦିନ କରନ୍ତ ତାକୁ ପୁରା ସାଇଜ୍ କରିଦିଅନ୍ତି।
ଉହୁଁ
ସତ କଥା ପୁରା ସାଇଜ ହେଇଯିବ ସେ ଖାଲି ମୁଁ ନାହିଁ ବୋଲି ଉତୁପାତେ ହୋଉଚି। କାଲି ଗୋଟେ ଦିନରେ ପୁରା କାଲି ତା ବାବା କହିଲା ମାଉସୀ ଅଛି ବୋଲି କଣ ପୁରା ସାଇଲେଣ୍ଟଲି ସବୁ ଶୋଇ ପଡିଛନ୍ତି କାଲି ତାକୁ ତଥାପି ବୁଝ୍ ମୁଁ କହିଲି ଅନାନି ବୟସ ବେଳୁ ତୁ ଏଇ ଗୁଡ଼ା ମୁଣ୍ଡର ବସେଇବା କଥା କେମିତି ଆମର ଘର କରିମୁ କେମିତି ରହିମୁ ଏଗୁରା ସବୁ ମୁଣ୍ଡରେ ପସେଇବା କଥା। ତୁ ଯୋଉ ବେକାରିଆ କଥାରା ମୁଣ୍ଡରେ ପସେଇଚୁ ଅନାନୀ ମୋ ରାଗ ବସୁଥିଲା
ସେଇଟା ହୋଉଚି ତା ମା ଅଛି ତାକୁ ଦେଖ ସେଇ ଜିନିଷ କଣ ତମେ ସିନା ମାସକେରେ ଦିନକରେ ଥରେ ଆଇଲ ଏଇ ଜିନିଷ ଶୁଣିଲ ବୋଲି ତାକୁ କହିଲ ଏ ଜିନିଷ କିଏ ମାଇଣ୍ଡରେ ପୁରେଇବ? ତା ମା ତାକୁ ବୁଝେଇବେ କିଏ କରିବେ ନା ତମେ ସବୁଦିନ ବୁଝେଇବ? ସବୁ କଥା ଆଉ। ଏବେ କହିବାକୁ ଗଲେ ତମ ଘରେ କଣ ଗୋଟେ ମାନେ ଗୋଟେ ସାଧାରଣ ଲୋକର ଯାହା ସବୁ ଜିନିଷ ଦର ଦରକାର ରହିବା ପାଇଁ ବହୁତ କିଛି ଜିନିଷ ଅଛି। ସେଇ ଜିନିଷ ତମ ତମ ପାଖରେ କଣ ଅଛି। ମାନେ କହିବାକୁ ଗଲେ କିଛି ସେ ସବୁ ଜିନିଷ କେମିତି ଗୋଟେ ନି ସିଏ ଆଗେ ନିଜ ଗୋଡରେ ଠିଆହ ଭଲ ମଣିଷ ହବା ମେନ୍ ଦରକାର।
ତାଙ୍କର ମେନ୍ ଏଇଖୁଣି ଘର।
ହୁଁ ଗୋଟେ ତମ ଘରେ ହଁ ଦୁଇ ଜଣରୁ ଏକ୍ସଟ୍ରା ଯଦି ଅଧିକ ଲୋକ ହେଇଗଲେ ହଇରାଣ।
ହଁ ପା। ଘର ଟା ହେଲା ତାଙ୍କର ଫୁଣି ମେନ୍ ଘର ଖଣ୍ଡେ ଖାଲି କର ଦେଲେ ତାଙ୍କର ଏ ସଇଲା ନାଇଁ କି ନା?
ହଁ। ତାପରେ ଆଉ କିଛି ଦିନି ଗଲେ ସେଇ ଯଉ ଝିଅ ଟା ବଡ ଟେ ହେଇଯିବ ନା ନାଇଁ? ଝିଅଟା ବଡ ହେଇଯିବ ଆଉ ସେଇ ଗୋଟେ ରୁମ୍ ନା ଆଉ କୋଉଠି ଅଧିକ ଅଛି?
ତାଙ୍କର ସିନା ତା ବଡ ବାପା ଘର ସେପଟ ଏପଟ ଲଙ୍ଗଳା ହେଇସି ଥିଲା ବୋଲି ଟିକେ ଆଡଜଷ୍ଟ କରି କଦେଲେ ଇଏ କୋଉଠି ଏଡଜଷ୍ଟ କରିବେ? ଯଦି ତମ ଏଇ ଜିନିଷ ଅଛି ବାପା ମୁହଁ ଚାହିଁବିନି ଭାଇ ମୁହଁ ଚାହିଁବିନି ଜିନ୍ସ ଅଛି। କୋଉଠି ସେ ରହିବ? ବାଥରୁମ୍ ରେ? ହୁଁ ହୁଁ।
ହେ ଛାଡ।
ଆଉ ତମ ଦେହ ଭଲ ନା?
ହଁ ହଁ।
ଆମ ଖୁସିନା ର।
କଣ ହଉଛି କହିଲ ମୋର ମୁଣ୍ଡ ଖାଲି କଣ ହଉଛି ମୁଁ କିଛି ବୁଝିପାରୁନି।
ତମେ ଖରାରେ କୌଣସି କାମ କରୁଚ କି ମାନେ ଖରା ରୋଷେଇ ହେଲା କି କୌଣସି।
ହଁ ହଁ ରୋଷେଇ ବାସ ତ ହେଇ କଲି କି ଇଏ କିନ୍ତୁ ଖ କାଇଁ ମୋର ଭାରି ମୁ ମୁଣ୍ଡଟା କାଇଁ ବେଶୀ ହଉଚି।
କଣ ବଡି ଲି କି ଦେହ ରେ ଦେହରେ ଥଣ୍ଡା ଟା ଥିବ ଆଉ ଖରା ଟା ତମ ମୁଁ ମୁଣ୍ଡ ଉପରେ ପଡିବ ତାହଲେ ବିନ୍ଧିବ ତମେ ଗୋଟେ ଦେଖିବ ନର୍ମାଲ ଜିନିଷ ତମେ ଜଦି ଖରାରେ
ମୁଁ ତ କୁଆଡେ କୁଆଡେ ଟିକେ ଗଲେ ଏ ମୋର ମୁଣ୍ଡ ଇଏ ହେଲା ଆଉ ବାହାରିଲା ଆଉ ରହିଲା। ଯଦି। ମୁଣ୍ଡ ସଫା କରିଦେମି ମୁଣ୍ଡ ବିନ୍ଧା ହବ ଏଇଗୁରା ହଉଛି ମୋର। ହଁ ସ।
ଦେଖେଇ ଦଉନା ଡକ୍ଟରଙ୍କୁ।
ବୋଉ ସେଇ କଥା କହୁଛି କହୁଛି ଟିକେ ନ ନେଇକି ଟିକେ ଡକ୍ଟରକୁ ଦେଖେଇଲେ ଦେଖିବା କଣ ହଉଛି।
ହଁ ବା ମୋ ବୋଉ ଦୋ ସେମିତି ଭଲ ନାହିଁ ମୁଁ ଭାବୁଛିି କାଲି ଦୋକାନ ଟା ବନ୍ଦ ଅଛି ନେଇକି ଯିବି ତାକୁ। ଟାଉନ ନେଇକି ଯିବି ଦେଇ କହୁଛି ମୁଁ ଯିବି ଟିକେ ରାମ ସାହୁ କତିକି। ଦେଖିଆ କଣ ହଉଛି ଆଉ। ମୁଁ ପଳେଇମି ବୋଉ କୁ ନେଇକି ମେଡିକଲ ସିଏ କୁହ ତ ଆସି ସାଇଲା ପରେ ସିଏ ଯିବ ଯୋଉ ରାମ ସାହୁ ନୁହଁ ଚନ୍ଦନ ଟୋଷ୍ଟର ମଧୁ ବନ ନାହିଁ। ସେଇଠିକି ଯିବ କଣ ଶାଢୀ ଆଣିବାକୁ।
ହଁ ହଁ ସେଠି ଭଲ ଆସିବ ଇଏ।
ସାଡି ହଉ ହଉ।